ହାଲୋ ହଁ ଏଇଠି ବ ବସିଚିବା ରୋଷେଇ ସାରିକି ପୁଅ ପଡ଼ୁଚି ମୁଁ ବସିଚି ଏଇଠି ଆଉ।
ରୋଷେଇ ଆଜି କଁ କଁ ଆଇଟମ୍ ସବୁ କରିଚ?
ଆଉ ରୋଷେଇ ଭାତ ଡାଲି ଆଉ ଆଳୁ ବାଇଗଣ ସାରୁ ଟମାଟ ଆଉ ବଡ଼ି ପକେଇକି ବେସର ଦେଇକି କରିଚି
ଓ ବେଶର ଭଳିଆ ଝୋଳ ବାଲାନା ନାଟିକେ-ଟିକେ ଅଳ୍ପ-ଅଳ୍ପ ଝୋଳ?
ହୁଁ ନାଁ ପୁରା ଝୋଳ ନୁହକି ପୁରା ଶୁଖା ନୁହଁ ଅଳ୍ପ ଟିକେ ଜୁକୁଜୁକିଆ ଭଳିଆ ଆଉ।
ହୁଁ-ହୁଁ-ହୁଁ ଆଉ ଭାତ ସେଆକୁ ଆମ୍ବ ଆଉ।
ହଁ ଡାଲି କରିଦେଇଚି ଆଉ।
ହଁ ହୋ ପୁଅ କଁ କରୁଚି?
ପୁଅ ଏତବେ ପାଠ ଲେଖିବାକୁ ତାକୁ ଦେଇଚି ଲେଖୁଚି ଟିକେ ଖେଳୁଚି ଦୁଷ୍ଟ ହଉଚି ଏଇଆ ଚଲେଇଚି ଆଉ।
ହଁ କଣ ଏବେ ସବୁ ତାଙ୍କ ସ୍କୁଲ୍ ଫୁଣିି କେବେ କଣ ଖୋଲିବ ଏବେ ଛୁ
ସ୍କୁଲ୍ ଖୋଲିବ ଅଠ ତାରିଖ ସ୍କୁଲ୍ ବନ୍ଦ ଅଛି ରଜ ପରେ ଖୋଲିବ। ହଁ ରଜ ପରେ ଖୋଲିବ ଆଉ। ରଜପ୍ ପରେ ଖୋଲିବ ଦେଇଚନ୍ତି କେତେ ଗୁଡ଼େ ହୋମ୍ ୱାର୍କ ଦେଇଚନ୍ତି ସେଗୁଡ଼ା ବସିକି କରଉଚି ତାକୁ ଆଉ।
ଘରକୁ ମାନେ ରଜ ପରେ ଖୋଲିବ ବୋଲି ପୁରା ହୋ ହୋମୱର୍କ ଦେଇ ଇଚନ୍ତି ବୋଧେ ମାନେ ଏକାଥର ସ ସେତିକି ଦିନ୍ ପାଇଁ।
ସେତିକି ଦିନି ପାଇଁ ଦେଇ ଦେଇଦେଇଚନ୍ତି। ସବୁ ସବଜେକ୍ଟର ଦେଇ ଦେଇଚନ୍ତି ମ୍ୟାଥ୍ ଇଂଲିଶ ରିଡର ଅଲଗା ଇଂଲିଶ ଗ୍ରାମାର ଅଲଗା ହିନ୍ଦୀ ରିଡର ଅଲଗା ହିନ୍ଦୀ ଗ୍ରାମାର ଅଲଗା
ସବୁ ଦିଦିଟା ସବୁ ବିଷୟର ଦିଦିଟା।
ହଁ କମ୍ପ୍ୟୁଟର ଇଭି ଏସ୍ ସବୁଥିର ଦେଇଛନ୍ତି ହୋମୱାର୍କ।
ଯା ହଉ, ହଁ ସେ କରୁ ଗୋଟେ ଆଡୁ ବି ଭଲ ଇଏ ରହିବ।
ହଁ ଯେତିକି ହୋମୱାର୍କ ଦେଇଛନ୍ତି କଲା ବେଳକୁ ସେ ରଜ ହେଇଯାଇଥିବ। ସରିଲା ବେଳକୁ ତାପରେ ସେଇଠୁ ରଜ ହେଇକି ତାପରେ ସ୍କୁଲ ଖୋଲିଯିବ ଆଉ କଣ।
ହଁ ହଁ ଆଉ ଯୋଉ ବଡ ମାଉସୀ ହେଇକା କୋଉ ଦିନ ଆସିବେ ରଜ ଫାଷ୍ଟ ରଜରେ।
ଫାଷ୍ଟ ରଜ ପୂର୍ବଦିନ ଆସିବେ ଆଉ। ସଜବାଜ ଦିନ ସଜବାଜ ପୂର୍ବ ଦିନ ଆସିବେ।
ସଜବାଜ ପୂର୍ବ ଦିନ ଓ।
ସଜବାଜ ପୂର୍ବଦିନ ହଁ।
ଓହୋ ସବୁ ଆସିବେ ମଉଷା ପୁଅ
ହଁ ସମସ୍ତେ ଆସିବେ ହଁ ଅଂଶୁନ ମତେ ଫୋନ କରିକି ଆଜି କହୁଛି ଆଉ ମମି ମୁଁ ଯିବ୍ ବିନି ମୋର ଗୋଟେ କଣ ସ୍କୁଲରୁ ଗୋଟେ ମିଳିବ ମୁଁ ମାମୁଁ ଘରେ ରହିଯିବି। ଆଉ ମାମା ବାବା କିସୁକି ଯିବେ ଆଉ।
ହଁ ନା ମିଛରେ ଜାଣିିକି କହୁଛି।
ହଁ ଜାଣିକି କହୁଛି ଜାଣିକି କହୁଛି ବା ପୁଣି ଏପଟେ କହୁଛି ଆଉ ଦହି ଚିକେନ କରିକି ରଖିଥିବ।
ହଁ ହଁ ଦହି ଚିକେନ କରିକି ରଖିଥିବ ହେଲେ ମୁଁ ଯିବିନି।
ହେଲେ ମୁଁ ଯିବିନି ହଁ।
ଜାଣିକିିବା କହୁଛି ଏମିତି ଚାପିକି।
ସିଏ ବହୁତ ଖୁସି ଅଛି ଆସିବା ପାଇଁ।
ସିଏ ସବୁବେଳେ ଖୁସି ନଥାଏ କି ସିଏ ସିଏ ଇଆଡୁ ଏ ଏଠି ଆସିକି ଆମମାନଙ୍କ ସହ ରହିକି ମିଶିବା ପାଇଁ ସିଏ ସବୁବେଳେ ଚାଏ।
ହୁଁ ହୁଁ।
ଆଉ କିସୁନୁ ଡା କେଜାଣେ କଣ ହବ।
ସେ କେମିତି କଣ ହେବ କେଜାଣି ଆଉ ଟିକେ ବଡ ହେଲା ପରେ ଜଣା ପଡିବ ଆଉ।
ହଁ ସିଏ ସିଏ କଣ କହିଲ ସିଏ ଟିକେ ତା ବାପା ଭଳିଆ ହବ ଦେଖିବ ରହିଥା।
ହଁ ହଁ ମତେ ବି ସେଇଆ ଲାଗୁଛି ସିଏ ଆଉ ଚାରି ପାଞ୍ଚ ବର୍ଷ ହଁ ଆଉ ଚାରି ପାଞ୍ଚ ବର୍ଷ ଗଲା ପରେ ଜଣା ପଡିବ।
ହଁ ଆଉ ଟିକେ ବଡ ହେଲେ କଥାବାର୍ତ୍ତା କଲେ ସବୁ କଲେ ସ୍କୁଲ ଗଲେ ଜଣା ପଡିବ।
ହଁ ପୁଅ ଏଇ ଗୁନୁ ଭଳିଆ ହେଇଗଲାଠୁ ଜଣା ପଡିଯିବ।
ହଁ ଠିକ କଥା ସେଦିନ ବା ଯୋଉ ମାମୁଁ ମତେ ଭୁଲ ରେ କଣ କରିଛି ନା ମୁଁ ଜାଣିନଥିଲି ମୁଁ ଅଫିସରୁ ବାହାରିକି ଯାଉଛି ହେଲା ଭୁଲରେ ମତ୍ ମତେ ଗୋଟେ କେତେ ଟଙ୍କା ଗୋଟେ ମନେ ପଡୁନି ପଠେଇ ଦେଇଥିଲା ମତେ। ମାନେ ଅଧିକ ଟିକେ ହେଲା ସେଠୁ ପଠେଇ ଦେଇଛି ମତେ ଭୁଲରେ।
ତଥାପି କେତେ ପଠେଇଥିଲେ କି?
ତଥାପି ମାନେ ହବ କେତେ କହିଲ ଯୋଉ ତମେ ଯୋଉ ବୁଝିଥିଲ ଯୋଉ ଆ ପାଖରୁ ସେ ଦୋକ କାନରୁ ଯୋଉ ବୁଝି ନଥିଲ ନା କାନ ଫୁଲ ଯେତେ ଟଙ୍କା।
ହଁ ହଁ ହଁ ହଁ ହଁ।
ଟିକେ ଅଧିକ ହବ ସେଇଠୁ ସେଇଠୁ ସେ ତାର କଣ କରିଛି ନା ମତେ ପଠେଇ ଦେଇଛି ମୁଁ ମୋର ଚାଲି ଚାଲି ଯାଉଛି ସେଠୁ ସଡନ୍ ମତେ ଗୋଟେ ମେସେଜ ଆସିଲା ମୁଁ ଯେମିତି ଦେଖିଲି ମୁଁ କହିଲି ଆଉ ମାମୁଁ କଣ ଏତେ ଟଙ୍କା ପଠେଇଛି କଣ ହେଇଛି ନା ସେଇଠୁ ଯାଇକି ବୁଝିଲା ବେଳକୁ ମୁଁ ସାଙ୍ଗେ ସାଙ୍ଗେ ଖାଲି ଦେଖିଲି ପଇସା ଟା ଆସିଲା। ସାଙ୍ଗେ ସାଙ୍ଗେ ମତେ କଲ କଲା ମାମୁଁ ଆଉ ମୁଁ ପଠେଇବି ବୋଲି ଆ କୁ ସାନ ପୁଅ କୁ ପଠେଇବି ବୋଲି ଭୁଲରେ ପଳେଇଲା ତୋ ପାଖକୁ ଆଉ ମତେ ଟିକେ ପଠେଇଦେ। ସେଠୁ ମୁଁ ସାଙ୍ଗେ ସାଙ୍ଗେ ପଠେଇଦେଲି ହେଲା ମୁଁ କହିଲି ସାନ ପୁଅ ଏତେ ଟ ଙ୍କା କଣ ସିଏ ସିଏ ବହୁତ ପଇସା ଉଡଉଛି ଭଲ।
ହଁ ହଁ ସିଏ ଭଲ ବୁଲୁଚି।
ଭ ସଇ କଥା ବା କହୁଛି ବୁଲିଲା ବୃତ୍ତର ବୁଲୁଛି ନା ସେ।
ସେ ସବୁ ରବିବାର ରହିକି ବୁଲୁଛି ତ ପ୍ରତି ରବିବାର ଯାଉଛି ବୁଲି।
ହଁ ସେ ରହିଛି ନା ଭୁବନେଶ୍ୱର ଆଉ ତାର ଖାଇବା ଫା ଜାଣିଚ ନା ନା ସିଏ ପୁରା ଭୁବନେଶ୍ୱର ବୁଲି ସାରିଲାଣି ଯଦି ଜଗାନନା ହେଇଥାନ୍ତା ସିଏ ଏତେ ବୁଲି ପାରୁିନଥାନ୍ତା ଇଏ ଏତେ ବୁଲି ସାରିଲାଣି।
ନାଇଁ ହଁ ହଁ ହଁ।
କୁଅନି ଯୋଉ ବୁଲୁଛି ତ ବୁଲୁଚି ତା ଖାଇବା ଜାଣିଛ ନା ସକାଳୁ ଉଠିଲେ ଗଜା ମୁଗ ଆଲମଣ୍ଡ ଆଉ ଯୋଉ କଣ ତ ଆହୁରି ବି କଣ ଏମିତି କାଜୁ ସବୁ ଭେଦେଇକି ରଖିଥିବ ତାକୁ ଖାଉଛି ହେଲା ସକାଳୁ ତାର ସବୁ ଚି କିଣିଆ ବା ଖାଲି ଚିକିଣିଆ ରହିବ ଚିକିଣିଆ ଯୋଉ ଡ୍ରେସ ଫ୍ରେସ୍ ପିନ୍ଧିକି ଚିକିଣିଆ ବୁଲିବ ସବୁ ତାର ସବୁ ଏଇଆ ସେଦିନ ଯୋଉ ଆମ ଘରକୁ ଆସିଥିଲା ଆସିକି ସବୁ କଣ କୁହନି ସନ୍ ସ୍କ୍ରିନ ଆଇଏ ସବୁ ନିଏ ନେଇକି ନା ଯା ଗଲା।
ହଁ।
ହଁ ବା ସନ୍ ସ୍କ୍ରୀନ ନେଇକି ଲଗଉଚି।
ଆଉ କଳା ପଡିଯିବ ନହେଲେ ସେଟା କି ସନ୍ ସ୍କ୍ରିନ ଲାଗଉଚି ଆଉ ଜଗୁ ଆସଥିଲା ଯୋଉ ଆମେ ଯାଇଥିଲୁ ହଁ ଏଠିକି ସାଇ ମନ୍ଦିର
ଯଉ ଢେଙ୍କାନାଲ୍
ଢ଼େଙ୍କାନାଳ ହଁ ହଁ ହଁ। ହଁ ଗଲା ବେଳକୁ ଏଠି ଦତା ତ୍ରେୟ ସାଇ ମନ୍ଦିର।
ଓହୋ ହଁ ହଁ ମୁଁ ସେ ଫଟୋ ଦେଖି ଦେଖିଥିଲି ମୁଁ ଭାବିଲି ଗୋଟେ କୋଉ ଘର କିନ୍ତୁ ବଢିଆ ଦେଖା ହାଉଉଥିଲା ଲୋକେସନ ଟା।
ହଁ ହଁ ଲୋକେସନ ଟା ଭ ବଢିଆ ଲୋକେସନ।
ହଁ ଗାର୍ଡେନ ଫାଡେନ୍ ଭଳିଆ ହେଇ
ହଁ। ହଁ ଆଉ ଆମେ ଠିକ ଯାଇକି ପହଞ୍ଚିଚୁ ମାନେ ଆଳତି ଜଷ୍ଟ ଟିକ୍ ଦି ମିନିଟ ପୂର୍ବରୁ। ହଁ ଚାରଟା ଗରମ ହଉଛି ଯୋଉ ଆ ସିଏ ରହିଲା ବାର ଯୋଉ ସୋମବାର ଦିନଟା ରହିଲା ଶନିବାର ଆସିଲା ନା ରବିବାରେ ତ ପୁଅର ହେଲା ବାଡେ ତାପରେ ସ୍ ବାର୍ ଦିନ ଟା କହୁଥିଲା ପଳେଇବ ବୋଲି ସେ ଯୋଉ ରହିଲା କହିଲା ପିସ୍ ଉଁ ଯୋଉ ପିସା କୁଆଡେ ଗୋଟେ ବୁଲିଯିବା। ଆରେ ଖରା ଗରମରେ କୁଆଡେ ବୁଲିଯିବ ଆଉ ଏଇଠୁ ପୁଣି ବସି ବସି ଭାବି ଭାବି ଏଇଠୁ କେତେ ଚାରିଟା ସାଢେ ଚାରିଟା ହେଲାଣି। ଏ ମ୍ ପୁଣି ଠିକ କଲୁ କୁଆଡେ ଯିବ ଛୁଆ ଟା କହୁଛି ଯେ କଣ କରିବୁ ତେଣୁ କହିଲେ ଚାଲ ସେଇ ଯୋଉ ସାଇ ମନ୍ଦିର ଚାଲ ସେ ବି ଦେଖିନି ସାଇ ମନ୍ଦିର ଆଉ ଉଁ ବୁଲିକି ଆସିବ ଟିକେ ଭଲ ଲାଗିବ ଆଉ। ହଁ ପୁଅ ଆମ୍ବ ଗଛ ଏତେ ଆମ୍ବ
ହେଇଛି ଆମ୍ବ ସବୁ।
ବହୁତ୍ ଗୁଡ଼େ ଆମ୍ବ ଯେ ଆମ୍ବ ଗୁଡା ଖାଲି ବଡ ବଡ ଆମ୍ବ ଖାଲି ଓହଳିଛି ମାନେ ହା ହତ ପାଇଯିବ ତୁ ଖାଲି ତୋଳିକି ନେଇ ଆଣିବୁ ହେଲା। ଏତେ ଏତେ ବଡ ଆମ୍ବ ଗୋ ତୋଳିବା ମନା ବା ହଁ ହଁ ହଁ। ତୋଳିବା ମା ବାକି ବିକ୍ରି ହଉଛି ତମେ କିଣିକି ଆଣିପାରିବ। ହଁ ସେଇ ଆମ୍ବ ବିକ୍ରି ହଉଛି ତାଙ୍କ ମନ୍ଦିର ଟ୍ରଷ୍ ତରଫରୁ ବିକୁଛନ୍ତି ତମେ କିଣିକି ଆଣିବ ହଁ।
ଯା ହଉ ଅନା ଅନା ସବୁ ସାଇ ମନ୍ଦିରରେ ଲାଗିଥାଏ ଆମେ ଗୋଟେ ମୋ ମନେ ପଡୁନି ଗୋଟେ କୋଉ ସାଇ ମନ୍ଦିର ଯାଇଥିଲୁ ଗୋଟେ କୋଉ ଜାଗା ସେଠି ଡାଳିମ୍ବ ପିଜୁଳି ଲିଚୁ ଆମ୍ବ ମାନେ ଦୁନିଆ ଫଳ ଗଛ ସବୁ ଲଗା ହେଇଥିଲା। ସେମିତି ବିକ୍ରିସ୍ ସେଠି କିନ୍ତୁ କୌଣସି ଜିନିଷ ଆଣିପାରିବନି କିଛି କରିପାରିବନି ଆମ ବାଡି ପଟେ ସେ ପିଜୁଳି ଗଛରେ ଏତେ ମିଠା ପିଜୁଳି ମାଉସୀ ଆଜି ବାଜି ସକାଳୁ ଦିଟା ପାରିକିଆଣିଥିଲି ହେଲା ସେଠୁ ଗୋଟେ ଖାଇଲି ଦାନ୍ତ ଘସିକି ଆସିକି ଏତେ ମିଠା ପୁରା ମାନେ କଣ କନି ପୁରା ମାନେ ପାଣି ପାଣି ହେଲା ପୁରା ବଢିଆ ପୁରାପୁରା ବଢିଆ ଟେଷ୍ଟି କିନ୍ତୁ ଭିତରୁ ସବୁ ପୋକ ଖାଇ ଦଉଛି।
ଅ ସେଇ ବହୁତୁ ମିଠା ଯୋଗୁରୁ ପୋକ ଖାଇଯାଉଛି ହଁ ହଁ ବେଶୀ ମି ଠା ଯୋଗୁରୁ ପୋକ ଖାଇଦଉଛି ହଁ।
ଗଛରେ ଯେ ଗଛେ ପିଜୁଳି ହେଇଛି ଗଛେ ବିଜୁଳିିବା।
ହଁ ହେଟା ଖାଇଦବ ନହେଲେ ପୋକ ହେଇଯିବ ଯେ।
ଖାଇ ପାରୁଛୁ କଣ ତମେ ବା କହୁଛ ଛୋଟ ଠାରୁ ଆରମ୍ଭ କରିକି ବଡ ଯୋଉ ପିଜୁଳି ଆାଣ ସେ ଭିତୁରୁ ପୋକା।
ଆଜି ଯୋଉଟା ଖାଇଲୁ ଭଲ ବାହାରିଲା ତ।
ଆ ଯୋଉଟା ଖାଇଲି ପୁରା ପୁରା ତା ଚୋପା ଫୋପା ସବୁ ଚାରିପଟ ଖାଇପି ଖାଇଦେଲି ହେଲା ଯେ ପୁରା ମାନେ ପୁରା ବଢିଆ ଠିକ୍ ପାଚିଥିଲା ପୁରା ମାନେ ବେସ୍ ବେଶୀ ପ ଟାଣନଥିଲା କି ବେଶୀ ନରମ ନଥିଲା। ସବୁ ଚାରିପଟ ଚୋପାଟା ଖାଇଦେଲି କିନ୍ତୁ ଭିତୁରୁ ଯୋଉ ମଞ୍ଜି ଗୁଡ଼ାକ ନା ଯେ ମଞ୍ଜିରୁ ଗୋ ଟେ ଏମିତି କାମୁଡିଲି ସେଟା ପୁରା ତା ଭିତୁରୁ ପୁରା କଳା କଳା କଳା କଳା ଦେଖାଗଲା ଆଉ ଫୋପାଡି ଦେଲି ତାକୁ ଆଉ।
ଅ ହଁ।
ହେଲା କିନ୍ତୁ ଏ
ଅ ହଁ ଅଧିକ ମିଠା ଯୋଗୁରୁ ପୋକ ହେଇଯାଉଛନ୍ତି। ବେଶୀ ମିଠା ନହେଲେ ପୋକ ଲାଗିନଥାନ୍ତା ଭଲଥାନ୍ତା। ଓହୋ ଆଉ କଣ କରିବ?
ସେଇଆ ପା କିଛି କରିଉନି ସେ ପିଜୁଳି ଗଛଟାକୁ ବାପା କହୁଛନ୍ତି ହାଣିଦେବେ ବୋଲି ମୁକଲି ଅଛି ତ ଥାଉ ଗଛଟା କାହିଁକି ହାଣିବ। ଯଦି କିଛି ସାର ଫାର ଦେଇକି ଯଦି ପ ତାପରେ ଯଦି ଆଉ ଟିକେ ଅଧିକ ବଡ ହେଲେ ଯଦି ହବ କି କରିବ ରଖିଥାଅ କାହିଁକି ବିକେରଟା ହାଣିବ। ଆଉ ସେ ଚଉଁରା ପାଖ ଗ ପାଖରେ ଗୋଟେ ଭଲ ପୁଜୁଡି ଗଛ ଟି ଜି ତାଦେହରେ ହେଇଛି ଏଥର ନୂଆ ପିଜୁଳି ଧରିଛି ଚାରିଟା ପାଞ୍ଚଟା।
ହୁଁ ସେ ପିଜୁଲି ଖାଇଲୁଣି ନା?
ନା ତା ଦାଦା ତାକୁ ପୁରା ଜରି ଫରି ଗୁଡେଇକି ଭଲ୍ସେ ରଖିଛନ୍ତି ସେ ବଡ ହେଇନି ତ ଆଉ ଟିକେ ସେଗୁଡାକ ଟିକେ ବଡ ବଡ ପିଜୁଳି ହବ ସେଇଥିପାଇଁ ସେଇଟା ରଖା ହେଇଛି ସେଇ ପିଜୁଳି ଯଦି ହେଲା ଖିଆହବ ସେତିବେଳୁ ବଢିଆ ଲାଗିବ ସେଟା। ହେଲା ସେଇମ୍ତି ଯୋଉ ଆ
ବଡ ହେଇଯାଉ ଯେ ଯଦି ସେଇଟା ଦେଖିବ ପୋକ ହଉଛିି ବୋଲି ତାହାଲେ ସେ ଗଛଟାକୁ ହାଣିଦବ ଏଇ ଗଛଟା ଥିବ ଏଇ ଗଛ ରେ ଖାଇବ ଆଉ କଣ।
ହଁ ପା ସେୟା କରିମୁ ଆଉ ସେଠୁ ଏ ସେଇ ଗଛ ଟା କିନ୍ତୁ ଏତେ ମାନେ ଇଚ୍ଛାହଉନି କଣ କନି ମାନେ ମିଏ କି ମିଠା ପିଜୁଳି ତାର ଗୋଟେ କିଛି ହବନି ମାନେ କିଛି ନାହିଁ ଏମ୍ତି ସେଉ ପୋକ ପାଇଁ କିଛି ମାନେ ଇଏ ନାହିଁ।
ନା ପୋକ ପାଇଁ କଣ ଅଛି? ପୋକ କଣ ଥିବ କେଣି ମୁଁ କାହିଁ ଜାଣିନି। ମଉସା ପଚାରିଲେ ମଉସା ଉଁଚାରିଲେ ମଉସା କହିବେ କି କଣ ମଉସା ଯଦି ଜାଣିଥିବେ ମୁଁ ଜାଣିନି ଭଲ ଭାବରେ।
ହଁ ହଁ। ସେ ଏବେ କଣ ଯଦି କରିହବ କିନ୍ତୁ କଣ ଭଲ ପିଜୁଳି ମାନେ ଇଚ୍ଛା ହଉନି ସେ ଗଛ ଟାକୁ ହାଣିଆପାଇଁ କିଛି କରିବା ପାଇଁ ଜାଣିଛ।
ହଁ ହଁ ଆଉ ଭଲ ବିିଜୁଳି ଟା ହେଲେ ମନ ହବ କି ହାଣିବାକୁ ଆ ହେଲେ ତ ପୋକ ଖା ଯାଉଛନ୍ତି ଆଉ। କଣ କରିବ ଯଦି ଏଇଭଳିଆ ଦେଖିବ ମାନେ କହ ମେଡିସିନ୍ ଫେଡିସିନ୍ ଯ ପୋକ କଣ ପିଜ ଯୋଉ ଫଳ ଟା ଭିତରେ ପୋକ ହଉଚ ନା ତମେ କଣ କରିବ କିଛି ମେଡିସିନ ତା ପାଇଁ ନାଇଁ। ଯଦି ଗଛରେ ପୋକ ହଉଥାନ୍ତେ ହଁ ମେଡି ଚିଲି ପକେଇ ହେଇକି ଇଏ ହେଇଯିବ ଆଉ ସେ ତ ଫଳରେ ପୋକ ହଉଛନ୍ତି କଣ କରିହବ କିଛି। କରିହବରେ।
ପୁଣି ଭିତରୁ ପୁରା ମାନେ ଉପରୁ ପୁରା ସୁନ୍ଦର ଦେଖା ହଉଛି କିଛି କ ଜାଣିପାରିବେନି ମାନେ ପୋକୋଡା କଣ କଣ? ତା ଯୋଉ ମୁଣ୍ଡି ବାଟେ ଦେଇକି ପଶି ଯାଉଛନ୍ତି ଭିତୁରୁ କୁ।
ହଁ ସେଥିପାଇଁ କିଛି କରିହବନି। ଇ ଏଇ ଯୋଉ ଏପଟ ପିଜୁଳି ଗଛଟା ଯଦି କହୁଛୁ ସେଟା ବଡ ହେଇଯାଉଛେ ଆର ବର୍ଷ ସେ ଆଡ଼କୁ ଆଉ ଟିକେ ବଡ଼ ହେଇ ଯାଇଥିବ ଅ ପିଜୁଳି ହବ ହଁ ସେପଟା ନହଲେ ଆଣିଦେବ ଆଉ କୋଉଠି କଣ କରିବ।
କିଏ ଭାଇ ଫୋନ କରୁଛି କି? ଭାଇ କଣ କହୁଛି କା ନମ୍ବରରୁୁ ଫୋନ କରୁଛି। ଏଇ ଭାଇ ଫୋନ କରୁଛି କଣ ଦୋଳି କଣ ଏ ବିକ୍ରି ହୁଏ ନା ନା ଯୋଉ ଦୋଳି।
ହଁ।
ସେଇ ଦୋଳି କହୁଛି କଣ ଆଣିବା ପାଇଁ।
ଦୋଳିବା ବନ୍ଧା ହେଇଛି ପରା।
ହଁ ବନ୍ଧା ହେଇଛି କହୁଛି ମାନେ ରଜ ସରିଗଲେ ସେ ଦୋଳିରେ କଣ ଶୋଇ ହବନ
ଶୋଇ ହବ ହଁ ହଁ ହଁ ମ ଏଟା ପଡେ ସବୁ ରୋଡ
ଏ ରୋଡ ସାଇଡ୍‌ ରେ ପଡେ ନା ନା ହଁ ସେଇ ଦୋଳି ଟା ପକେଇଲେ କଣ ହବ ନା ମାନେ ଯୋଉ ବସିକି ଆମେ ଚାର୍ଟା ବେଳେ ହେଲେ ଯାଇକି ସେଠି ଶୋଇକି ବି ଏମିତି
ହଁ ହଁ ଶୋଇ ହବ ଭଲ ଲାଗେ।
ହଁ କହୁଛି ତ ଫୋନ କରିଥିଲା କହିଲା ନେବି କି ମୁଁ କହିଲ ନା।
ହଁ ଅଳ୍ପ ପଇସା ବି ବେଶି ପଇସା ନୁହଁ।
ଏ ବାପା ତାକୁ ଏଇ ଯୋଉ ଖାଲି ଦୌଡି ଲଗେଇ ନଥିଲେ ନା ପଟା ଲଗେଇ ଦେଇଛନ୍ତି। କାଟୁଥିଲା ବୋଲି ପଛ କାଟୁଥିଲା ମୁଁ କହିଲି ଆଉ ପଛର ପଟା କାଟୁଛି ବସି ହୋଉନି ଟୋଟାଲି। ସେଇଠୁ ଗୋଟେ ପଟା ଭା ଭାଣିକି ତାକୁ ଭାଙ୍ଗିକି ତା ଦେହରେ ଆଇଡିଆ ଫାଇଡିଆ ଲଗେଇକି ସେଇଟାକୁ ପୁରା ଲ ବାନ୍ଧ ଦେଇଛନ୍ତି।
ହଁ ହଁ ପଟା କୋଉଠୁ ଆଣିଲେ।
ପଟା ଏ ଯୋଉ କଣ କହନ ଦୋକାନ ଯୋଉ କାଠ ରିଆକ୍ କାମ ହଉଥିଲା ବା ଭଙ୍ଗା ପଟା ବାହାରିଥିଲା। ହେଲା ତାକୁ ପୁରା ମାନେ କଣ କରୁଛନ୍ତି ଗାତ କରିନାହାନ୍ତି ମଝିରୁ ତାକୁ ସାଇଡ୍‌ ରୁ
ତାକୁ ଦିଟା ହୋଲ କରିଥିବେ ନା।
ହୋଲ କରୁନାହାନ୍ତି ୟୁ ଭଳିଆ କରିକି ହେଇତୁରୁ ଏପଟୁ ଗୋଟେ ୟୁ ସେପଟୁ ଗୋଟେ ୟୁ ହୋଲ୍ କିଏ କେମିତି କରିବେ ହାତରେ ସେ। ଖାଲି ୟୁ ଭଳିଆ କରିଦେଇଛନ୍ତି ହେଲା। ମାନେ ବାହାର ଆଡୁ ଫାଙ୍କା ଅଛି କରଦେଇ ତାକୁ ଦୌଡ଼ି ଫୌଡ଼ି ବାନ୍ଧି ବୁନ୍ଧି ପୁରା ତ ସେଟ୍ କରିଦେଇଛନ୍ତି ଆଉ।
ହଁ ହଁ ଆଉ ବଢିଆ ହଉଥିବ ଆଉ।
ପୁରା ବଢିଆ ହୋଉଚିବା ପୁରା ବସି ଯାଉୁ ଚାରିଟା ବେଳ ହେଲାକୁ ମୁଁ ତ ସେଇଠି କାଲ୍ ସକାଳୁ ସେଇଠି ବସି ଖାଉଚି। ଚାରିଟା ବେଳେ ଯୋ ଯୋଉ ଦିନ ଫାଙ୍କା ହଉଛି ସକାଳୁ ଯୋଉ ଡେଲି ଅଫିସ ଯାଉଚି ସେଇଠୁ ଖାଇକି ପଶିକି ଯାଉଚି। ତା ଉପରେ ବସିକି ଝୁଲି ଝୁଲି ଖାଉଛି ଆଉ ହେଲା ରାତିରେ ଆସିଲା ବ ବସିକି ଝୁଲୁଚି। ଭାରି ମଜା ଲାଗୁଛି ମତେ।
ରାତିରେ ସନ୍ଧ୍ୟା ଟାଇମରେ ବଢିଆ ଲାଗୁଥୁବ।
ହଁ ବା ବଢିଆ ଲାଗୁଛିି ସନ୍ଧ୍ୟାବେଳେ ବସିକି